ଶୁଭ ସନ୍ଧ୍ୟା।
ହଁ ହଁ ଶୁଭ ସନ୍ଧ୍ୟା।
ଆପଣ କଣ କରିଛନ୍ତି।
ଏଇ କାମ ଏବେ ଟିକେ ଚାଲିଥିଲା ଏବେ ସରିଲା ବସିଚୁ ଆଉ।
ଓହୋ ବହୁତ କାମ ବୋଧେ ଆପଣ ବହୁତ ମାନେ
କୁହନ୍ତୁନି ଯୋଉ ଆମର ତ ଜାଣିଥିବ ଡାଇଲିସିସ୍ ସେଇ କାମ ଏବେ ଚାଲିଥିଲା ଆଉ। କଣ କରିବା ଆଉ ବହୁତ ଡାଇଲିସିସ୍ ପେସେଣ୍ଟ ରହୁଛନ୍ତି, କମ୍ ଚାଲିଥିଲା ଏବେ ଟିକେ ପଖ୍ରୀ
ହ ନା ମୁଁ କଣ କହିବି ମୁଁ ଏଇଠି ବସିକି ଯୋଉ ଆମର କଣ କୁହନ୍ତି ବର୍ଷା ହଉଥିଲା ନା କବି ରାଧାନାଥ ରାୟଙ୍କ ବିଷୟରେ ବସି ପଢୁଥିଲି।
ଆଚ୍ଛା ଆଚ୍ଛା କଣ ପଢିଲ କି?
କବି ଆମର ଯୋଉ ରାଧାନାଥ ରାୟ ଯୋଉ ଓଡିଆ ସାହିତ୍ୟିକ ଥିଲେ ତାଙ୍କ ବିଷୟରେ ଟିକେ ଟିକେ ପଢୁଥିଲି ସେ ଜନ୍ମ ହେଇଥିଲେ ବାଲେଶ୍ଵରର ସୋରଠାରେ। ତା ତାପରେ ଓଡ଼ିଆ ଭାଷାରେ ସେ ପରିଚିତ, ସି ଶିକ୍ଷା ଶିକ କରିଥିଲେ କଣ ଏଫ ଶିକ୍ଷା ଅନୁଷ୍ଠାନ ହଉଛି କୋଲକାତା। ତାପ ତାପରେ ସେ ସାହିତ୍ୟ କୃତି ଯୋଉ ପାଇଥିଲେ, ଆମର ଚିଲିକା ଉପରେ ପାଇଥିଲେ। ତାଙ୍କ ଜୀବନ ସାଥୀ ଗୋଟେ କଣ ଥିଲା ପରସ ମଣି ତାଙ୍କ ନାଁ ଥିଲା। ତାଙ୍କର ଦି ଜଣ ପୁଅ ଥିଲେ, ଗୋଟେ ହଉଛି ଶଶି ଭୂଷଣ, ଆଉ ଗୋଟେ ହଉଛି ରଜନୀ ଭୂଷଣ। ତାଙ୍କର ଯୋଉ ସଂକ୍ଷିପ୍ତ ଜୀବନୀ ନା ମାନେ ଗୋଟେ ମାନେ କଣ କହିଲ ମାନେ ଆମେ କୋହୁ ଯେ ଆମେ ଏଇଠି ଜନ୍ମ ହେଇଯେ କିଛି କରିପାରୁନେ କିନ୍ତୁ ସେତେବେଳେ ତ ସେମିତି କିଛି ସୋର୍ସ ସୋର୍ସ ବି ନଥିଲା ଯେତେବେଳେ ସେ ତାଙ୍କ ନାଁ ଟାକୁ ମାନେ ନା ଟାକୁ ଯେତେବେଳେ ସେ ମାନେ ବହୁତ ଆଗକୁ ନେଇଥିଲେ କିଛି ସୋର୍ସ ବି ନଥିଲା ନା। ମତେ ବହୁତ ଖୁସି ଲାଗେ, ମାନେ ଯଦି ସେତେବେଳେ କିଛି ନଥକି ସେ ଏତେ ବାଟ ପହଞ୍ଚି ପାରେ ଏବେ ତ ଆମର କେତେ କଣ ମାଧ୍ୟମ ଅଛି ଆମେ କୋଉ ବାଟ ରେ ବି ନିଜର ନାଁ କୁ ମାନେ କଣ ପରିଚିତ ସତ କରିପାରେ ସମସ୍ତଙ୍କ ପାଖରେ, ସତ କଥା କି ନାଇଁ? ମାନେ ତମକୁ ମୁଁ ଘରେ ଶୁଭ ଯାଉଛି ନା?
ହଁ ହଁ ଶୁଭୁଛି ଶୁଛି ଆଜିିକା ମାନେ ଏଜୁକସନ ଫସିଲ ଏ ଏତେ ବି ଦିଆ ହେଲାଣି ତାପରେ ଏବେ ଜାଣିଛ ନା ଗୋଟେ ବହିରେ ଯୋଉ ଲେଖା ହେଇଥିଲା ଆମର କଣ ନିମ୍ମୁଡ଼ା ନିମ୍ମୁଡ଼ା ବିଷୟରେ ଯେ ସେଇଟା ମାନେ ପୁରା ଏଇଗୁଡ଼ାକ କରିବା କଥା ନୁହଁ।
ଗୋଟେ ଗୀତ ସତ କଥା କି ନାଇଁ କିନ୍ତୁ ଏବେ ଆମେ ଜାଣୁଛେ ଯେ ସେଟା ରାଜ ଗୋଟେ ପ୍ରମୁଖ ସଙ୍ଗୀତ। ମାନେ ମୁଁ ଏଥିରେ ଆମର ଯିଏ ବି ଛାପିଛନ୍ତି ଆମେ ଖୁସି ହବା କଥା ହଁ ଆମେ ଆ ଗୁରୁ ଏ ଗୀତ ଶୁଣି ଥିଲୁ। ଆଉ ଆଜି ଆମେ ଏଟା ପଢିବାକୁ ପାଉଚୁ। ସେଥିପାଇଁ ଆମେ ଗର୍ବ ଅନୁଭବ କରୁଚୁ।
ହୁଁ।
ଆରେ ତାଙ୍କ ବିଷୟରେ ପଢୁଥିଲେ କଣ ମୁଁ ପଢୁଚି ତମେ ଶୁଣ ହେଲା। ଯୋଉଠି ନ ବୁଝିପାରିବ ମତେ କହିବ। ମୋର ବି ପଢା ହେଇଯିବ। ତମର ବି ଶୁଣିଲେ କିଛି ମନେ ରହିଯିବ। ରାଧାନାଥ ରାୟ ଓଡିଶାର ବାଲେଶ୍ୱର ଜିଲ୍ଲାର ସୋର ଠାରେ ଜନ୍ମ ଗ୍ରହଣ କରିଥିଲେ। ଅ ଜନ୍ମ ଗ୍ରହଣ କରିଥିଲେ କେବେ କହିଲ ଅଠେଇଶି ସେପ୍ଟେମ୍ବର ଉଣେଇଶହ ଅଠଚାଳିଶି ମସିହାରେ ହେଲା। ତା ଙ୍କର ବାପା ଥିଲେ ସୁନ୍ଦର ନାରାୟଣ ରାୟ ତାଙ୍କ ମା ଥିଲେ ତାରିଣୀ ଦାସ୍। ସୁନ୍ଦର ନାରାୟଣ ତା ସୁନ୍ଦର ନାରାୟଣ ଥିଲେ ଜଣେ ଦକ୍ଷିଣ ଭାରତୀୟ କାୟସ୍ଥ ଓ ତାଙ୍କ ପୂର୍ବ ପୁରୁଷ ମେଦିନୀପୁରୁ ଅନ୍ତର୍ଗତ ରାଧାନଗର ଗ୍ରାମରୁ ଆସିଥିଲେ। ତାଙ୍କର ବଂଶଗତ ଉପାଧି ଥିଲା ଯେ ସୁନ୍ଦର ନାରାୟଣ ରାୟ ବାଲେଶ୍ଵର ର କଲେକ୍ଟୋରେଟ୍ ସଦର କାନୁନଗୋନ୍ ଥିଲେ। ଅଳ୍ପ ବୟସରେ ତାରିଣୀ ଦାସଙ୍କ ଦେହାନ୍ତ ହୋଇ ଥିଲା। ମାନେ ତାଙ୍କ ସ୍ତ୍ରୀ ମରିଯାଇଥିଲେ। ରାଧାନାଥ ରାୟ ପିଲା ବେଳୁରୁ ରୋଗୀଣା ଥି ଥିବାରୁ ଅନେକ ବର୍ଷ ଚିକିତ୍ସାରେ କଟିଗଲା। ସେ ବାଲେଶ୍ଵର ରୁ ଜିଲ୍ଲା ସ୍କୁଲ ରୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ ହୋଇଥିଲେ। ସେତେବେଳେ କ କଟକର ଉଚ୍ଚତର ଶିକ୍ଷା ନିମନ୍ତେ କଲେଜ୍ ନଥିବାରୁ କୋଲକତା କୁ ସେ ଯାଇଥିଲେ ଏ ଫେ ପଢିବା ପାଇଁ। ତେବେ ସେଠାରେ ରୋଗରେ ପୀଡିତ ହୋଇ ଉଚ୍ଚ ଶି ଶିକ୍ଷା ବନ୍ଦ କରି ଓଡିଶା କୁ ଫେରି ଆସିଥିଲେ। କଣ କହୁଚ?
ନାଇଁ ମୁଁ ସେଇ କଥା କହୁଚି ମାନେ ତାଙ୍କ ଫ୍ୟାମିଲି ଏମିତି ବି ହେଇକିରି ବି ସେ ବାହାରକୁ ଯାଇଥିଲେ ପା ପାଠ ପଢ଼ିବା ପାଇଁ କିନ୍ତୁ ଆମର ଆଜିକାଲିକା ଛୁଆମାନଙ୍କୁ ବାହାରକୁ ପଠେଇଲା ବେଳକୁ
ହଁ ଆମେ ଟିକେ କଥାରେ କେମିତି ହେଇଯାଉଚେ ସବୁ ଜିନିଷରେ। ତାପରେ ନା ସେ ବାଲେଶ୍ୱର ଜିଲ୍ଲାରେ ସ୍କୁଲରେ ମାସିକ ତିନି ଟଙ୍କା ବେତନ ରେ ତୃତୀୟ ଶିକ୍ଷକ ପଦରେ ନିଯୁକ୍ତି ହୋଇଥିଲେ। କଲେଜ ରେ ପଢିବା ସୁବିଧା ଆଉ ଅ ନ ଘଟିବାରୁ ସେ ନିଜେ ପାଠ ପଢା ଅ ପଢି ନିଜେ ପଢାପଢି ଏଫେ ପାସ୍ କରିଥିଲେ। ଆଉ ବି ଏ ପରୀକ୍ଷାରେ ମଧ୍ୟ ଉଦ୍ୟମ ଘରେ କରିଥିଲେ ହେଲା। ଶିବାନନ୍ଦଙ୍କ ପା ସି ସଦା ଶି ଶିବ ନନ୍ଦଙ୍କ ପାଖରେ ରାଧାନାଥ ରାୟ, ଫକୀରମୋହନ ସେନାପତି, ଫକୀରମୋହନ ସେନାପତି ଙ୍କୁ ତ ଜାଣିଥିବ ଛଅ ମାଣ ଆଠ ଗୁଣ୍ଠର ସିଏ ଥିଲେ ଯୋଉ ଇଏ।
ଅ ହଁ।
ସିଏ ବି ଜଣେ ବିଶିଷ୍ଟ ସାହିତ୍ୟିକ। ମାନେ ସଂସ୍କୃତ କାବ୍ୟ ନାଟିକା ଦେଇ ଅଧ୍ୟୟନ କରିଥିଲେ। ବାଲେଶ୍ୱର ଜିଲ୍ଲା ସ୍କୁଲରେ ରାଧାନାଥ ପାଞ୍ଚ ବାର୍ଷିକ ଅ ପାଞ୍ଚ ବର୍ଷ କାଳ ଚାକିରି କରିଥିଲେ। ସେଇ ସମୟରେ ରେମୁଣାର ଚନ୍ଦ୍ରମୋହନ ଆଦିତ୍ୟଙ୍କ କନ୍ୟା ପରଶମଣିଙ୍କୁ ସେ ବିବାହ କରିଥିଲେ। ଦ୍ଵିତୀୟ ଶିକ୍ଷକ ପଦରେ ପୁରୀ ଜିଲ୍ଲା ସ୍କୁଲ କୁ ବଦଳି ହେଲେ। ସେଠାରେ ମଧୁସୂଦନ ରାଓ ତାଙ୍କର ଛା ତ୍ର ଥିଲେ। ପୁରୀରୁ ସେ ବାଙ୍କୁଡାକୁ ବଦଳି ହେଲେ। ସେଠାରୁ ଅଠରଶ ଛଅସ୍ତରୀରେ ସେ ସ୍କୁଲ ବିଭାଗୀୟ ଡେପୁଟି ଇନ୍ସପେକ୍ଟର ପଦରେ ବାଲେଶ୍ୱର ଜିଲ୍ଲାକୁ ଫେରି ଆସିଲେ। ତାଙ୍କ ସାହିତ୍ୟ ର ରଚନା ଓ ଓଡିଶାର ଶିକ୍ଷା ବିସ୍ତାର ନିମନ୍ତେ ବ୍ରିଟିଶ ସରକାର ତରଫରୁ ରାୟବାହାଦୁର ଉପାଧି ପାଇଥିଲେ। ଆରେ ସେ ଏଇଥି ରୁ ପାଇଥିଲେ ରାୟବାହାଦୁର ଉପାଧି। ତାପରେ ନା ସେ ଜରେ ଆକ୍ରାନ୍ତ ହୋଇଥିଲେ। ଗଡ ଜା ତ କୁ। ଅ ଉଣେଇଶହ ଆଠ ଏପ୍ରିଲ ଅପ୍ରିଲ ସା ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ମାନେ ଆମର ଗୋଟେ ଜଣେ ଏତେ ବଡ ସାହିତିକ ତାଙ୍କର ଦେହାନ୍ତ ହେଇଗଲା, ମାନେ ତାଙ୍କ ପରେ ତାଙ୍କୁ ଆଉ କିଏ ଆମେ ମନେ ହିଁ ପକଉନେ। ମାନେ ଚିଲିକା ହଉଚି ତାଙ୍କର ଗୋଟେ ଏତେ ବଡ
କାଲିକି ନା ଆଜିକାଲି ସ୍ଵାଧୀନତା ଦିବସ ହେଲା କି ଅଗଷ୍ଟ ପନ୍ଦର ହେଲା ସେଥିରେ ବି ଆଉ ଏତେ ମାନେ ସେମିତି ଆଉ ଆଗ। ଆଗ ଭଳିଆ ଆଉ କିଛି ମାନେ ସେମିତି ସ୍ପର୍ଶ ନାହିଁ କି ଯୋଉ ଅନୁଭବ ହଉନି।
ସେଇଆ ତାପରେ ନା ସିଏ ଗୋଟେ ହଉଛି କଣ ନା।
ତାଙ୍କର ଯୋଉ ଏତେ ସାରା ରଚନାବଳୀ ଥିଲା।
ହଁ ହଁ।
ରାଧାନାଥ ରାୟ ପ୍ରଥମେ ବଙ୍ଗଳାରେ ସାହିତ୍ୟ ରଚନା ଆରମ୍ଭ କରି କବିତା ଲେଖୁଥିଲେ ବଙ୍ଗଳାରେ। ସାହିତ୍ୟିକ ଭୂଦେବ ମୁଖପଦାୟଙ୍କ ପ୍ରରଚନାରେ ସେ ଓଡିଆରେ ଲେଖିବା ଆରମ୍ଭ କଲେ। ସେ ଏକ ମଶାଣିରେ ବସି। ଏକ ବାକ୍ସ ଉପରେ ଲେଖୁଥିଲେ ତାଙ୍କ ରଚନାରେ ଓଡିଶାର ପ୍ରାକୃତିକ ଦୃଶ୍ୟ ଏବଂ। ଐତିହାସିକ ବିଷୟ ଥିଲା ସ୍ଥାନିତ ମାନେ। ସେଇଥିରୁ ହିଁ ସେ ଚିଲିକା ଉପରେ ଲେଖିବାକୁ ଆରମ୍ଭ କରିଥିଲେ। ଗୋଟେ ଗଦ୍ୟ ଉପନ୍ୟାସ ଇତାଲିୟ ଯୁବା ଓ। ଏବେ କିନା ଆମକୁ ପ୍ରଧ ପ୍ରବନ୍ଧ ଏବଂ କେତେ ଗୁଡିଏ ପା। ପାଠ୍ୟ ପୁସ୍ତକ ଛଡା ଆଉ ସବୁ ପଦ୍ୟ ରଚନା ଥିଲା ଅଠରଶହ ତେସ୍ତରିରେ ପ୍ରକାଶିତ।
ସେ ଉଭୟ କଣ ଗଦ୍ୟ ଆଉ ପଦ୍ୟ ଦିଟା ରଚନା କରିଥିଲେ ଗଦ୍ୟ ଓ ପଦ୍ୟ ମାନେ ଯେମିତି।
ଗଦ୍ୟ ଆରେ ଗଦ୍ୟ ବି ଲେଖିଥିଲେ ପଦ୍ୟ ପଦ୍ୟ ତ ଥିଲା ଚିଲିକା ନା। ଚିଲିକାର ସୁନ୍ଦର ପାହାଡ ଉପରେ ବସି। ସିକି ଚିଲିକାକୁ ବର୍ଣ୍ଣନା କରିଥିଲେ ତମେ ସିକ୍ଥ କ୍ଲାସରେ ପଢିନ ଚିଲିକାର ଦୃଶ୍ୟ ସନ୍ଧ୍ୟା ସମୟରେ ଚିଲିକାର ଦୃଶ୍ୟ।
ହଁ ହଁ ହଁ।
ତାପରେ ନା ମାନେ କେତେ ଗୁଡା ପାଠ୍ୟ ପୁସ୍ତକ ଛଡା ଆଉ ସବୁ ପଦ୍ୟର। କରିଥିଲେ ଅଠରଶହ ତେସ୍ତରିୀରେ ପ୍ରକାଶିତ ବିବେକୀ ତାଙ୍କର ପ୍ରଥମ ଓଡିଆ ସୃଷ୍ଟି। ଅ ପ୍ରଥମ ଓଡିଆ ସୃଷ୍ଟି ଏବଂ ଏହା ଦୀର୍ଘ ପ୍ରବନ୍ଧ। ତଥା ପ୍ରଥମେ ଓଡିଆ ପ୍ରବନ୍ଧ ପାଶ୍ଚାତ୍ୟ ସାହିତ୍ୟ ଦ୍ଵାରା ଅନୁପ୍ରାଣିତ ହୋଇ ସେ ଅଠରଶହ। ତେସ୍ତୋରି ମସିହାରେ ଇଟଲୀୟ ଯୁବ ନାମକ ଏକ ବିଦେଶୀ ଗଳ୍ପର ରୂପାନ୍ତରିତ କଲେ। ମାନେ ଗଳ୍ପ ଲେଖିଥିଲେ ଇଟାଲୀୟ ଯୁବା‌। ସେ ପ୍ରଥମେ ମୂଳ ସେ ପ୍ରେମ ମୂଳକ ଗଳ୍ପ। ଟି ପ୍ରଥମେ ଉତ୍କଳ ଦର୍ପଣ ପ୍ରତିକାରେ ପ୍ରକାଶ। ଉତ୍କଳ ଦର୍ପଣ ଆମେ ପଢିଲାବେଳେ ଥିଲା ନା।
ହଁ ମନେ ପଡୁନି ଏତେଟା ବଟ୍।
ହଁ କିନ୍ତୁ ଉତ୍କଳ ଦର୍ପଣ ଥିଲା ପାଶ୍ଚ। ପ୍ରାଚ୍ୟ ପାଶ୍ଚାତ୍ୟ ଏବଂ ସମନ୍ୱୟ ମୂଳକ ଆହୁରି ଛଅ ଗୋଟି କାବ୍ୟ ରଚନା କରିଥିଲେ ସେ। ଏଥିମଧ୍ୟରୁ କେଦାରଗୌରି ହଉଛି ଅନ୍ୟତମ କେଦାରଗୌରୀ ତ ଆମ ଭୁବନେଶ୍ୱରରେ।
ହଁ ଥିଲ ହଁ ହଁ ନାଇଁ ନାଇଁ ସେଇଟା କୋଉଠି ଅଛି କହିଲ।
ଆମର ଭୁବନେଶ୍ୱରରେ ଅଛି ଆମର ଓଲଡଟାଉନ ପଟ ସାଇଡରେ। ତାପରେ ସେ ଗ୍ରୀିକ୍ ଗ୍ରୀିକ୍ କବି। ଓଭିଡଙ୍କ ମେଟାମରଫସିସ୍ ରେ ଗୋଟେ ଗ। ଗଳ୍ପ ରଚନା କରିଥିଲେ ତାର ନାଁ ଥିଲା ଦ ଲେଜେଣ୍ଡ ଅଫ୍ ଥିସ୍ ବେ ଅଫ୍ ବେବିଲନ୍। ଅବଲମ୍ବନରେ ରଚିତ ସେକ୍ସପିୟର ମିଟ୍ସ। ସମନ୍ ନାଇଟ୍ ଡ୍ରିମ୍ ନାଟକ ପ୍ରମୋସ ଆଣ୍ଡ ଥେସ୍। ଥିସବେର ଅବଲମ୍ବନ ରଚନା କରିଥିଲେ ଏଥିରେ ସେ ପାଶ୍ଚାତ୍ୟ କସ୍ତାବ। କଥାବସ୍ତୁକୁ ଓଡିଶାର କେଦାରଗୌରୀ ଚରିତ୍ର ସହିତ ମିଶାଇ ଭୁବନେ। ଶ୍ୱର କେଦାରଗୌରୀ ଉପାଖ୍ୟାନ ସ୍ଥାନିତ କରିଥିଲେ। ଏହା ଏକ ଛୋଟ କାବ୍ୟ ଥିଲା ଅଠରଶହ ଏକାବନ ମସିହାରେ ସେ ଚିଲିକା ଖଣ୍ଡ କାବ୍ୟ ରଚନା କରି। ଥିଲେ ଆଉ ଅଠରଶହ ବୟାନବେ ରେ ଉତ୍କଳ ପ୍ରଭାବରେ ପ୍ରକାଶ ପାଇଥିଲା। ଓଡିଆ ସାହିତ୍ୟର ଦୀର୍ଘ କାଳ ଧରି ପୌରାଣିକ ଆଖ୍ୟାନକୁ ଆଧାର କରି। କାବ୍ୟ କବିତା ରଚନା ହେଉଥିବା ବେଳେ ସେ ସଂସ୍କୃତ ସାହିତ୍ୟକୁ ଆହ୍ୱାନ ଦେଇ। ମୌଳିକ ଓଡିଆ ସାହିତ୍ୟର ପ୍ର। ପ୍ରଥମ କରି ଖଣ୍ଡ ବାକ୍ୟ ରଚନା କରିଥିଲେ ପ୍ରାକୃତିକ ଦୃଶ୍ୟ ବର୍ଣ୍ଣିତ ଏବଂ ଖଣ୍ଡ ବାକ୍ୟର। ଚିଲିକା ହୁ ହ୍ରଦକୁ ସର୍ବକୃଷ୍ଟ ଦେଖେଇବା ପାଇଁ ସେ ଚିଲିକାକୁ। ଲକ୍ଷ୍ମୀଙ୍କ ସହିତ ତୁଳନା କରିଛନ୍ତି। ୱା କେତେ ବଢିଆ ଲୋକ ମାନେ କେତେ ଖୁସି ଲାଗୁଚି ମାନେ ଯାହାକୁ ମାନେ ଦେଖିବା ପାଇଁ କଣ କହୁଛନ୍ତି ତ ମାନେ ଯାହାକୁ ମୁଁ ଯାହା କୁ ଦେଖିବା ପାଇଁ ସମସ୍ତେ ମାନେ ଆସୁଛନ୍ତି, ଦୂର ଦୂର ଦେଶରୁ ଚିଲିକା। ମାନେ ଆମ କହିଆକୁ ଗଲେ ଓଡିଶା ରାଜ୍ୟର ଗୋଟେ ହଉଛି ମାନେ କଣ ଐ ଐତିହାସିକ ଜାଗା କହିଲେ ବି ଚଳିବ। ଏତେ ବଡ ହ୍ରଦ। ସେଠି ଆମର କଣ ମାଇଥଲୋଜିକାଲ ଯେମତି କି କାଳିଜାଇ ଙ୍କ ମନ୍ଦିର ଅଛି। ଆମେ ପିଲାବେଳେ ପଢିଚେ, ପିଲାବେଳେ ପଢିଛେ ଜେଜେ ମା, ଆଈମାନଙ୍କଠୁ ଶୁଣିଛୁ ଯେ, ଜାଇ ନାଁରେ ଗୋଟେ ଝିଅଟେ ଥିଲା ବାହାହେଇକି ସେ ଯାଉଥିଲା ଏମତି ଟାଇମ୍ ହେଇଗଲା, ତା ବାପାଙ୍କ ସହ ଯାଉଥିଲା। ବାଟରେ ଗଲାବେଳେ ଡଙ୍ଗା ରୁ ଗଳି ପଇଲା ଆଉ ସିଏ ନିଜେ ମାଆଙ୍କ ବେଶ ହେଇକି ସେଇ ମନ୍ଦିର ପାଖରେ ରହିଲା। ଭାଲେରି ପାହାଡ ଥିଲା ସେଠି ଏଇ ସବୁ ଦିନିଷ ଗୁଡାକୁ ନିଜେ, ମାନେ ନିଜେ ଯାଇକି କବି ରାଧାନାଥ ରାୟ ନିଜେ ବର୍ଣ୍ଣନା କରିକି, ନିଜେ ଲେଖ ଲେଖିଛନ୍ତି ତା ଉପରେ। ମାନେ କେତେ ଖୁସି ଲାଗୁଛି ଯେ, ସେସବୁ ଜିନିଷ ଜାଣିବା ପାଇଁ, ପଢିବା ପାଇଁ।
ହଁ।
ଯାହା ହଉ ଆମେ ଓଡିଶାରେ ଜନ୍ମ ହେଇକି ଗର୍ବିତ। ଆମ ଓଡିଶା ପାଇଁ। ତମେ ଚିଲିକା ଯାଇଚ?
ନାଇଁ ନାଇଁ, ଚିଲିକା ଯାଇନି ବଟ୍ ପ୍ଲାନିଂ ଥିଲା ବଟ୍ ମୁଁ ମୋ ସଡନଲି ମୋ ମମିଙ୍କର ଗୋଡ ଭାଙ୍ଗିଗଲା ତ ସେଥିପାଇଁ ଆଉ ଯାଇ ହେଲାନି।
ଚିଲିକାର ପାଣି ଜାଣିଛ ନା କେତେ ଗଭୀର, ପୁରା କଳା କଳା ପାଣି। ହଉ ପ୍ଲାନିଂ ଅଛି ମାନେ ତ ଯେମିତି ହେଲେ ଯିବ, ନିଶ୍ଚୟ ମାନେ ଏସବୁ ଦିନିଷ ଏଞ୍ଜୟ କରିକି ଆସିବ। ଚିଲିକା ତ ବହୁତ ଜାଗା ଅଛି, ଯେମତିକିି ସାତକୋଶିଆ ହଉ, ନହେଲେ ଡଲଫ ଫିନର ଯୋଉ ସେଇଟା ଗୋଟେ ଅଛି, ତାପରେ ସେ ଯୋଉ ଗୋଟେ ପାହାଡ ଅଛି, ପକ୍ଷୀ ନଗର ଆଜ୍ଞା, ହାଲୋ
ତମେ ଯାଇଚ?
ହଁ ହଁ, ମୁଁ ଯାଇଚି।
ଯାଇଛ?
ହଁ, ମୁଁ ଯାଇଚି।
ହଁ।
ମୁଁ ଯାଇଚି, ଠାକୁ ମାଙ୍କୁ ଦର୍ଶନ ବି କରିଚି। ଭୋଜି ବି କରି ଖାଇଛି। ଚିଲିକା ପାଖାପାଖି ବଢ଼ିଆ ବଢ଼ିଆ ଦିଟା ମନ୍ଦିର ଅଛି। ଗୋଟେ ହଉଛି ଭଗବତୀ ଆଉ ଗୋଟେ ହଉଚି ନାରାୟଣୀ। ସିଏ ବି ମନ୍ଦିର ଗୋଟେ ଗୋଟେ ଅଛି। ସିଏ ବି ଦର୍ଶନୀୟ ଜାଗା ପିକନିକ ସ୍ପଟ।
ଆଚ୍ଛା। ହୁଁ ହୁଁ। ଆଉ କଣ କୁହ? ମୁଁ ଖାଇଥିଲି ନୁଡୁଲ୍ସ।
ନୁଡୁଲ୍ସ ଖାଇଥିଲ, କଣ କଣ? ମାନେ ଖାଲି ସାଧା ନୁଡୁଲ୍ସ ଖାଇଥିଲ ତମେ?
ନାଇଁ, ନାଇଁ, ନାଇଁ, ଆଜି ପୁରା ବିଶ୍ୱାସ ହଉନି ବହୁତ ଟେଷ୍ଟି ଥିଲା ମାନେ ଅ ଚିକେନ୍ ଆଉ ଅ ଅଣ୍ଡା ପଡ଼ିକି ହେଇଥିଲା, ପୁରା ମାନେ ହାଇଜେନିକ୍। ନାଇଁ ନାଇଁ, ମୋ ଦିଦି ଜଣେ ଯାଇଥିଲେ।
ଆଚ୍ଛା ଆଚ୍ଛା। ତମେ ଦିଦିଙ୍କ ସହିତ ବୋଧେ ଯାଅ ସବୁଆଡେ?
ହଁ, ସବୁଆଡ଼େ ଯାଏ। ବହୁତ ବହୁତ ବଢ଼ିଆ ଦିଦି ମୋର, ବହୁତ ଫ୍ରେଣ୍ଡଲି। ସୁୁପ୍ରଭା।
ଆରେ ୟାର ମୋ ନାଁ ବି ସୁୁପ୍ରଭା। ନାଇଁ ନାଇଁ, ସେମ୍ ସେମ୍ ନାଁ। ଆମର। ତାଙ୍କୁ କହିଦବୁ ମୁଁ ତାଙ୍କୁ ହାଇ କହିଚି।
ହଁ ହଁ, ସିଓର୍, ସିଓର୍। ମାନେ ସୁପ୍ରଭା, ଆକ୍ଚୁଆଲି ମୋତେ ଆକ୍ଚୁଆଲି ମତେ ଗୋଟେ କଥ କଥା କହିବେ କି ଆପଣଙ୍କ ନାଁ ବି ସୁପ୍ରଭା, ତାଙ୍କ ନାଁ ବି ସୁପ୍ରଭା। ସୁପ୍ରଭାର ମାନେ ଆ କଥା ମିନିଙ୍ଗଟା ଟିକିଏ ବୁଝେଇବେ କି
ସୁପ୍ରଭ ଗୋଟିଏ ପୁରା ସରଳ ମିନିଙ୍ଗ ହଉଛି ଶୁଭ ସକାଳ ଯାହାକୁ ଆମେ ଓଡି ଇଂଲିଶ ରେ କହୁଛେ ଗୁଡ୍ ମର୍ଣ୍ଣିଂ
ହଁ ଠିକ୍ କଥା।
ହ ହଁ ନା ତ ଆମେ ପାଇଛୁ ଆଉ
ହୁଁ ହୁଁ କେ କଟ
ଆଚ୍ଛା ଆପଣ ଭାତ ଖାଆନ୍ତିନି କି ଚିକେନ ଅଣ୍ଡା ଖାଆନ୍ତି ଏଇଉ ନୁଡୁଲସ ଖାଆନ୍ତି ଦିନ ଦି ପରେ
ନାଇଁ ନାଇଁ ମୁଁ ଖାଇକି ଆସିଥିଲି ବଟ୍ ସେ ଦିଦି ବହୁତ ଫୋର୍ସ କଲେ କି ଆସେ ମୋତେ କହିଲେ କି ଏଇଠିକି ଚାଁଲେ ମୋ ସାଙ୍ଗରେ ମୁଁ ତୁ ବସିବୁ ଆଉ ମୁଁ ଖାଇବି ମୁଁ ଖାଇବି ତୁ ଦେଖିବୁ ବଟ୍ ମୋତେ ସେଇଠି ଆଣିନି ଭଲ ସେ ଜବରଦସ୍ତ କରିକି ମୁଁ କହୁଛି ଦିଦି ମୁଁ ଖାଇବିନି ଖାଇବିନି କିନ୍ତୁ ନା ଏଇ ଲୋକ ବସିଛନ୍ତି କଣ ଏମିତି କହୁଛୁ ଉ ଖାଉଚୁପଚପ ତ ଖାଇବାକୁ ପଡେ ଏମିତି ଆଉ ବହୁତ ବହୁତ ହହଁ
ଭଲ ଏମିତି ସାଙ୍ଗରେ ରୁହ ସାଙ୍ଗ ହେଇକି ଖାଅ ଭଗବାନ କରନ୍ତି। ତମେ ଦି ଜଣଙ୍କ ଯୋଡି ଏମିତି ସବୁବେଳେ ଥାଉ।